ହ୍ୟାଲୋ ହଁ କଣ କରଥିଲେ?
ହଁ ଦିଦି ନମସ୍କାର।
ହଁ ନମସ୍କାର କଣ କରୁଥିଲେ?
ଏ ତରକାରୀ ମସଲା କଷା ହଉଛି ମାଛ ତରକାରୀ ହବ ଆଉ
ବା ସକାଳୁ ଆଣି ସାଲଣି ତାଏଲେ।
ହଁ ଆମର ଟିକେ ସକାଳୁ ରୋଷେଇ ତ ସେ ଟିଫିନ ନେବେ।
ଓହୋ ଭାଇନା କଣ ଚା ଭାଇନା କଣ ଚାକିରି ଫାକିରି କରିଛନ୍ତି?
ହଁ ସିଏ ସେଠି ଗୋଟେ ଅଛନ୍ତି ତ ଏଇଠି। ଆଉ ସେ ଖାଇବେ ଟିଫିନ ନେଇକି ଯିବେ ଆଉ। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ଶାଶୁ ଶଶୁର ହଁ ଛୁଆ ଦି ଜଣ ହ ବେନ୍ ଆଉ
ହଁ ଭାଇ?
ହଁ ସେ ଆମର ବ୍ରାହ୍ମଣୀ ଦ୍ଵାର ଯାଇଥିଲେ?
ହୁଁ ଆଉ ସକାଳେୁ ଚାହା ଫା ଖାଇସାରିଲେଣି?
ହଁ ଚାହା ଫା ଖାଇସାଣି। ଛୁଆଙ୍କୁ ନେଇକି ସ୍କୁଲ ରେ ଛାଡିକି ଆସିସାରିଲିଣି।
ଛୁଆସବୁ ପଢୁଛି ପଢିଲେଣି?
ହୁଁ। ଝିଅଟାର ଫାଇଭ୍ କ୍ଲାସ୍। ପୁଅର ୱାନ୍ କ୍ଲାସ୍ ଆଉ।
ଆଚ୍ଛା ଯୋଉ ଚାହା ପାହା ଖାଇ ପିଇି ସାରିବେଣି? ସେ ଠାକୁର ପୂଜା ସରିଯିବଣି।
ନା ନା ଗାଧେଇନି ଏ ଘର ଝଡାଝଡି କରିକି ଟିକେ ଟିକେ ରେଷ୍ଟ କରୁଛି। ମୁଁ ଟିକେ ଫୋନ ଫାନ୍ କରିଦେଇ ତାର ଯାଇକି ଇଏ କରିବି ଆଉ
ଆଉ ଘର ଆଡେ ଯାଇନାହାନ୍ତି ବୁଲିବା ପାଇଁ?
ନା ଯାଇନି ରଜରେ ତ ନଣନ୍ଦ ମାନେ ଆସିଥିଲେ। ଆଉ ଯାଇନି? ଏଇନା ତ କିଛି କାମ ନାହିଁ ଛୁଆ ତ ପାଠ ପଢନୁ ସରିଲା।
ହଁ ନା ଛୁଟି ତ ଦିଆ ହେଇଥିଲା ଆରାମସରେ ତ ଯାଇପାରିଥାନ୍ତି।
ହୁଁ ଛୁଆ ଟିଉସନ ଚାଲୁଥିଲା ସେତେବେଳେ?
ଓହୋ।
ତାର ଆମ ଆମେ ଟିକେ ବାହାରେ ରହୁଛୁ ନା ଆଉ। ଛୁଆଙ୍କ ଟିଉସନ ଛାଡିିକି କେମିତି ଛୁଟି ହେନା ସିନା ଟିଉସନ ଯାହା ଯିବୁ ଜୁଆଡେ? ଟ୍ଯୁସନ୍ ଛୁଟି ନହେଲେ କୁଆଡେ ଯିବୁ?
ଆଉ ଘରେ ହାଉସ୍ ୱାଇଫ୍ ନା କଣ କରନ୍ତି?
ନା-ଆ-ଆ ଟେଲରିଂ କରେ ମୁଁ।
ଭଲ।
ଟେଲରିଂ-ଇ-ଇ ଟେଲରିଂ କାମ କରେ ଟିକେ ଆଉ।
ହଁ। ହାଲୋ।
ହଁ। ଛୁଆ-ଆ-ଅ ଖେଳୁଛନ୍ତି ନା ପା
ହଁ ମୋ ପୁଅ ତଳେ ଖେଳୁଛି ମୁଁ ଛାତ ଉପରେ ବସି ଆଉ।
ଆ-ଆ ହୁଁ।
ଟି ସୁବିଧା ନାହିଁ ନା? ସବୁ ଜାଗା ଜାଗା ସ କଭର ହେଇଯାଇଛି ଆଉ ସେ ଛାତ ଧୁଆ ମୁହାଁ ହବ ଛାତ ଉପରେ କରିଦଉ ଆଉ ଯାହା ରାତିରେ ସକାଳେ ଆମର କ୍ଷୀର ଫିର ସିଝା ହୁଏ ନା, ତ ସେଥିରେ ଗ୍ୟାସ୍ ସରେ ତ-ଅ-ଅ ସେଇଠୁ ଭାତ ବସେଇକି ସେଇଠି ଯାହା କରିଦଉ ନଅଟା ଭିତରେ ସେ ଖାଇବେ ନେବେ ଆଉ ସକାଳୁ ଆମର ଗାଧଉ। ଗାଧେଇ ଆସି ଠାକୁର ପୂଜା କରି ପୁଅକୁ ମୁଁ ଖୁଆଇବି। ପୁଅ ବି ସ୍କୁଲ ଯାଏ। ତା ଗୋଡଟା ଟିକେ ଇଏ ପ୍ରୋବ୍ଲେମ ଅ ଛି ଭାଙ୍ଗି ଯାଇଥିଲା ଫ୍ରାକ୍ଚର ହେଇଯାଇଥିଲା। ତ ସେଥିପାଇଁ କି ଟିକେ ସିଏ ଅବିକା ଯାଉନି। ଆଉ ନହେଲେ ସେ ସ୍କୁ ସ୍କୁଲ ଯାଏ ଭାରି ସିଏ ଦଶଟାଳେ ଆଉ ଦଶଟା ବେଳେ ଆମର କାମ ସରିଯାଏ ଆଉ।
ହଁ ଭଲ ଆଉ। ଆମର ତ ମୋ ପୁଅ ତ ଭାରି ଚଗଲା ସେମତି-ଇ-ଇ-ଇ ତା ସବୁବେଳେ ଜଗିବାକୁ ପଡିବ। ସ୍କୁଲରୁୁ ଆସିଲା ମାନେ ତା
ପାରି ପାରିବନି ତାକୁ ଯେ ଆଗେ ଟିକେ ଥେଲେ କଥା ମାନୁ ଥିଲେକି କଣ ଏବେକା ଛୁଆ ଖାଲି ଫୋନ୍ ଯୁଗ ହେଇଗଲା। ମାନେ ଖାଲି ଆମକୁ କେମିତି ଫୋନ୍ ଦେଇଦିଅ ଆଉ-ଉ-ଉ-ଉ ସବୁ ଟୋଟାଲି ବାହାରି ଗଲା ନା ଫୋନ ରେ ତା ପରେ ଫୋନ ରେ ହିଁ ବି ସବୁ ହଉଛି ଅନଲାଇନ କ୍ଲାସ ହଉଛି ସବୁ ହଉଛି ଫୋନରେ ଆମର ସବୁ ଫୋନରେ ତ ହିଁ ବେଶୀ। ଆଜି କାଲି ମାନେ ଆଉ ସେମିତି-ଇ-ଇ ଇଏ ଜମାନା ନାହିଁ ନା ଫୋନରେ ସବୁ ଇଏ ହେଲାଣି। ପଇସା ପତ୍ରଠୁ ଲଗେଇକି-ଇ-ଇ ଆଜି ଅର୍ଡରଠୁ ଲଗେଇକି ସବୁ କିଛି ହେଇଯାଉଛି। ତ ଆମ ତ ଫୋନ ୟୁଜ୍ କରୁଛେ ତ ଆମ ଛୁଆ ମାନେ ତ କାଇଁ କାଇ ନ କରିବେ ଏବେ କା ସେ ମର୍ଡନ ଛୁଆ ନା।
ହଁ ଆଁ।
ସେତେବେଳେ ଛୁଆ କଣ ଟିକେ ପାଠ ଉପରେ ତାଙ୍କ ମାଇଣ୍ଡ ଥିଲା ଏବେ ତ ପାଠ ପଢା ଗୁରା ତ ଅନଲାଇନ ରେ ସବୁ ଆସୁଛି ଯଉ ଟ୍ରାନ୍ସଲେସନ ସବୁ ଯଉ ଗୁରା ନ ଆସୁ ଛି ସେଗୁରା ସବୁ ବି ସେ ଫୋନ ରେ ହିଁ ଦେଖି ଦଉଛନ୍ତି।
ହଁ ଅଁ ସେଇଵା ସବୁ ତ ଆଜିିକାଲି ଫୋନ ଯୁଗ ଆଗରୁ ଆଗରୁ ଆମେ ଟିଉସନ କରୁଥିଲେ ଟିଉସନ ସାର ଙ୍କ ପାଖରୁ ବୁଝୁଥିଲେ କି କଣ କରୁଥିଲେ ଆଉ ଏଇ
ହଁ ଅଁ ଅଇକା ତ ସବୁ ଯୋଉ ଶବ୍ଦ ନ ଜାଣି ପାରୁଛନ୍ତି ଗଲା ଫୋନ୍ ରେ ମାରି ଦଉଛନ୍ତି ଆଉ।
ହଁ ଅଁ।
ତାଙ୍କର ତ ଫୋନରେ ହିଁ କାମ ଫୋନରେ ତ ଅନଲାଇନ କ୍ଲାସ ରହୁଛି। ତା ହେଲେ ଫୋନ ଯେ ତେ ଛଡେଆକୁ ଚେଷ୍ଟା କଲେ କଣ ହବ ଆମେ ବି ତାଙ୍କ ଆଖି ଉପରେ ଫୋନ ସବୁବେଳେ ୟୁଜ୍ କଲେ ନା। ତ ତାଙ୍କ ଲକ୍ଷ୍ୟ ଟା ସବୁବେଳେ ଆମର ଉପେରେ ସେ ଫୋନ ଉପରେ ହୁଏ ଏ ମୋ ମାମା ଦେଖୁଛି ମୁଁ ଦେଖିବି। ମୋ ପୁଅ ତ ଟୋଟାଲୀ ଛାଡ଼ୁନାହିଁ ଖାଲି ଗାଈ ନଟିଆ ବୁ-ଉ-ଉ ବାଘ ଘ ଭାଲୁ ଫୋନ ରେ ଖାଲି ଘେ ଘଷୁଛି ଘଷ୍ ପାରିବନି ଲେଖିପାରିବନି ସେ ସ ମାନେ ରେ ସାଉଣ୍ଡ ଇଏରେ ମାନେ-ଏ-ଏ କହି ପକଉଛି ଗାଈ ଆସିବ। ବଉଳା ଗାଈ ଆସିବମାଙ୍କଡ କେମିତି ଡେଉଁଚି। ଏକ ଦୁଇ ଆସୁନାଇଁ ଏକ ଦୁଇ ଆସୁନି କିନ୍ତ ପାଂସ ହଜାର ତିନି ହଜାର ଏଗୁରା ଆସୁଛି ପାଠପଢା କଥା କହିଲା ମାନେ ତା ଦେହ ଖରାପ ହେଇଯାଉଛି ଜର ହଉଛି କେମିତିକେମିତିଆ ଲାଗୁଛି। ଆଉ ଭୋକ କଲାଣି ମତେ ଖାଇବାକୁ ନ ଦେଇକି ପାଠ ପଢଉଚ୍ଚ ଏଗୁରା ଭଲ କାମ କରୁନ ତମେ ଭଲ ଝିଅ ନୁହଁ ତମେ ଏ ଘରକୁ ଆସିବାର ନଥିଲା। ମାନେ ମୁଣ୍ଡ ଖରାପ କରୁଚି ମାନେ ଗ ପୁଚି ତ ଅ ବୁଢା ଖୁଣ୍ଟ ଭଳିଆ ତମେ ଯଦି ଘଣ୍ଟାଏ ତା ସାଙ୍ଗରେ ଗପିବ ତମ ମୁଣ୍ଡ ଆଉଟ୍ ହେଇଯିବ। ସେ ଯେମିତି ଚାରି କଥା କହୁଛି ତମେ ଭାବିବ ତାକୁ କିଏ ଶିଖେଇ ଦେଇ ଚି ମାନେ ବଡ ଲୋକ ଭଳିଆ କଥାବାର୍ତ୍ତା କରିବ ତମେ ଭଲ ଝିଅ ନୁହଁ ତମେ ଏଇ ଗୁଣ ନେଇକି ମୁଁ ତମକୁ ଚିଡେ। ଛୁଆ ମାନଙ୍କୁ ଖୁଆଇକି ପଢାନ୍ତି ତମେ ମତେ ଉପାସରେ ପଢଉଛ ମୋ ଦେହ ଖରାପ ହବ ଯେମିତି ଖାଇବା ଖାଇଦେଲା ପରେ କହିବ ନାଇଁ ମତେ ନିଦ ମାଇଲାଣି ମତେ ନିଦ ଦେହ ଖରାପ ହଉଛି ମୋର ଜର ହଉଛିି ନିଦ ରହିଲେ।
ହଁଅଁ ଊଂହୁ ହଁ।
ଆଉ ଖାଲି କିଏ ତା ସାଙ୍ଗରେ ଗପନ୍ତା କି ଖେଳନ୍ତା ଖାଲି ଦୌଡା ଦୌଡି କରନ୍ତା ଗାଈ ବି ଷ ଶୟରେ କିଏ ଯଦି ତାର କହିଲେ ସିଏ ହେଲା
ହୁଁ ହୁଁ ହଁ ଅଁ ଛୁଆଙ୍କୁ ତ ଗପ ଶୁଣେଇନେ ସଇଲା ଭଲ ଆଉ।
ନା ନାଇ ତାର ସବୁବେଳେ ଗାଈ ଉପରେ ଲକ୍ଷ୍ୟ ତାର ଗାଈ ହିଁ ତା ଜୀବନ ବୋପା ମା ଙ୍କୁସେ ଛାଡିଦବ କିନ୍ତୁ ଗାଈ ମାନଙ୍କୁ ଛାଡି ପାରିବନି। ତମେ ଖାଲି ୱାନ୍ସ କହିଦବ ଗାଈ ବିକା ହବ ବୋଲି ସେ ତମ ତଣ୍ଟିରେ ଓହଳି ଯିବ ସେଇ
ହଁ ଅଁ।
ଗାଈ କି ହାତ ଦେବେ ନାହିଁ କେହି।
ଛୁଆ ତ ସେଇଆ ଆଉ ମୋ ପୁ ପୁଅ ତ ସେଇଆ ମୁଁ କହାକୁ କଣ କହିବି ମୁଁ ମୋ ପୁଅ ଏତେ ଚଗଲା କହିଵା ର ନାହିଁ ମୋ ଝିଅ ଟା ଏମିତି ଶାନ୍ତ ତାକୁ ଟିକେ ପାଟି କନେ ରହିବ ମୋ ପୁଅ ତ ଟ ଶୁଣିବନି।
ଯିଦି ଏବେ ଏବେକା ଛୁଆର ଯି ହଁ ବା ଏବେକା ଛୁଆ ଉରା ଯୋଉ ଯିଦି କରୁଛନ୍ତି ମାନେ ତମ ମୁଣ୍ଡ ଫଟା ଯିଦି କରୁଛନ୍ତି।
ହଁ। କାଲି ବା ଜିଦି କଲା ମୋ ସାଙ୍ଗ ପା କଇଲା ମୋ ସାଙ୍ଗକୁ ଟିକେ ତୁ ଫୋନ ଟା କର ମୁଁ କନି ତୁ ସ୍କୁଲରେ ଏଇନା ଦେଖିକି ଆଇଲୁ ତୋ ସାଙ୍ଗକୁ ପୁଣି ଫୋନ କରିବି କହିଲା ନା ମୁଁ ଟିକେ କଥା ହେମି ତା ସାଙ୍ଗରେ ଟିକେ କଥା ଅଛିିବା।
ମୋ ପୁଅ ବା ସେମିତି କହୁଛି କହୁଚି ତମେ କାହା ସାଙ୍ଗରେ କଥା ହଉଛ ମାମା ମତେ ଟିକେ ଟିକେ ସେଇଥିରୁ ଟିକେ ଟିକେ ଦେଲେ ମୁଁ ଟିକେ କଥା ହେଇଯାଆନ୍ତି ନାଇ। ମୁଁ କଲି ଆଉ ମୁଁ ତ ଯାହା କଥା ହଉଚି ହ ତୁ ତ କଥା ହେଇକି ତ ପୁରା ମୁଣ୍ଡ ଆଉଟ କରିକି ପ ପାଗଳ କରିଦବୁ ସେ ଲୋକମାନଙ୍କୁ ଆଉ।
ହ ସେ ଯୋଉ କନ୍ତି ମୋ ମୋ ପୁଅ କାଲି ପାଟି କନି ଯେ ରୁଷିକି କାଲି ଶୋଇଲା। ଶୋଇକି ଉଠିକି କହୁଛି ଜା ଜା ସେ ସେ ସେତେବେଳେ ତ ଦେଲୁନି ଫୋନ୍ଟା ଏଇନା ନହେନେ ଟିକି ଦେ ଫୋନ୍ ଟା ମୁଁ ଟିକେ କଥା ହୁଏ ମୋ ସାଙ୍ଗ ସହିତ ମାନେ ତ କାଲି ରାତି ପାଇନେ ଯିବୁ ଷ୍କୁ ସ୍କୁଲୁ ତୁ କଣ ତ ସାଙ୍ଗକୁ ଦେଖିକି କଥା ହେଇପାରିବୁନେଇ। କହିଲ ନା ନା ମୁଁ ଫୋନ ରେ କଥା ହେମି।
ହୁଁ। କଲା ଉଁ ହଁ ମତେ କଲା କଲା ଉଁ
ନେଇ ଯାଉଚନ୍ତି ସ୍କୁଲରେ ତମେ ଏବେ କ ସବୁ ପାରି ପାରୁବୁ ସିଏ ଯେତିକି ସ୍ମାର୍ଟ ହଉଛନ୍ତି ତମ ମୁଣ୍ଡ ଖରାପ ହେ
ହଁ ମୁଁ ବାଲା କନ୍ତି ମୁ କନି ଆମ ବେଳର ଫୋନ କଣ ଆମେ ଦେଖୁ ନଥିନୁ ଆମେ ଜାଣିନଥିନୁ।
ଆମେ ଏଇ ଅ ମାନେ ଦରକାର କୋଚିତ୍ ପଇଲେ।
ହୁଁ ହ।
ନିଜର ବି ଫୋନ ନଥିଲା ପର୍ସନାଲ ଏବେ ତ ଘରେ ଘରେ ସବୁ।
ହଁ ଯେତେ ଜଣ ଲୋକ ସେତେଟା ଫୋନ ଘରେ ହଉଛି। ଆଗରୁ ଗୋଟିଏ ଫୋନ ସେ ଘରେ ଥିବ।
ଯେତେ ଫୋନ୍ ସେତେ ଫୋନ୍ ବାଲାନ୍ସ ପଡୁଛି ସେତେ ପଇସା ସରୁଛି ଡାଟା ପଡୁଛି ସବୁ ଆଉ ସବୁ ବାହାରି ଗଲା ନା ଫୋନ ରେ
ହୁଁ।
ସବୁ ମାନଙ୍କର ଟାଇମ ପାସ୍ କରିବା ପାଇଁ କି? ତ ବାହାରିଗଲା ଭଲ ଜିନିଷ ପୁଣିରେ ଅଛି ଖରାପ ଜିନିଷ ବି ଭଲରେ ଅଛି। ଯିଏ ଯୋଉ ବାଟରେ ନେଇ ପାଇଲା।
ହଁ। ଆ ଲାଗନ୍ତି ମାନେ ଆଗରୁ ଆମେ ଏଇ ଯୋଉ ସୁଇଚ ବାଲା ଫୋନ ଏଇନା ଖାଲି ସ୍କ୍ରିନ୍ ସଟ୍। ଗୋଟେ ବାବୁ ସେ ଛୁଆ ଛୁଆ ଯେତିକି ଜାଣିଛନ୍ତି ଆମେ ଜାଣିପାରୁନାହାନ୍ତି।
ହଁ ହାଲୋ।
ମୋ ପୁଅ ହଁ ମୋ ପୁଅକୁ ଯଦି ଶିଖେଇବି ମୁଁ ପଚାରିବି ଏଇଟା କଣ କେମିତି ହବ କି ବାବା? ସେ ସାଙ୍ଗେ ସାଙ୍ଗେ ମତେ ବତେଇଦବ।
ନାଇଁ ମୁଁ ମୋ ପୁଅକୁ ଖାଲି ମାରି ଦଉଛି। ଆଉ କହିତ୍ ଲେଖେଇ ତ ପାରିବନି ନା ଛୁଆଟା। ଖାଲି କହିଦବ ଗାଈ ଆସିବ ଆଉ କିଏ ଫୋନ ମାରିଲା ଖାଲି ଟୋନ୍ ସୁ ଫୁଣି କହିଁବ ଇଏ ଫୋନ ମାଇଲା ସିଏ ଫୋନ ମାଇଲା।
ହଁ।
ଆଉ ଟାଇମ ଆସୁନାହିଁ ବାର ଆସୁନାହିଁ ଆ ଯୋଉଦିନ ପାଠ ପଢା। ଆଜି ବା ଗୁରୁବାର ଆଜି ଗୁରୁବାର ପାଠ ପଢା ହୁଏ ନାହିଁ। ଏକ ଦୁଇ ଆସୁନି ପାଞ୍ଚ ହଜାର ଦଶ ହଜାର। ଲକ୍ଷେ, ଦି ଲକ୍ଷ। ମୁଁ କହିଲି ଏକେ, ଦୁଇ ଆସୁନେଇ ଲେଖି କଣ ପାଞ୍ଚ, ଛଅ ହଜାରେ ତୋତେ ଆସୁଚି ନାଁ।
ଉଁ।
ଅ, ଆ ଆସିବାର ନାଇଁ କହୁଚି ମତେ ଗୋଟେ ବହିଦେଲୁ ମୁଁ ଟିକେ ପଢି ପକାଏ।
ହୁଁ, ଛୁଆ ପା ସେଇଆ ତାଙ୍କୁ କଣ କରିବୁ?
ଛୁଆ ସେଇଆ ଯେ, କିନ୍ତୁ ତାଙ୍କ ପାଠ ତ କଷଲି ନାଁ? ନ ଲାଗିଲେ ହବ ନାଇଁ। ଆର ପଇସା ଛା ଗଣା ହଉଚି ଆଉ କଣ ଆଜିକାଲି ତ ଗମେଟେରେ ଯାଇକି ଗମ୍ ସବୁଠି ପାଠ ପଢାହଉଚି ମେନ୍ ହେଲା ତମ ପଢିବା ଶକ୍ତିଟା ଦକାରେ। ତମର ଇଚ୍ଛା ଶକ୍ତି ହିଁ ପଢିବା ତମେ ଯଦି ଚାହିଁବ ପଢିଆକୁ ତମୁକୁ କେହି ଅଟକେଇ ପାରିବେନି? ଖାଲି ଟିଉସନ ହଜାର, ହଜାର ଟିଉସନ ହଜାର, ହଜାର ପାଠ ପଢେଇଲେ ମାନେ ରାଗିଙ୍ଗ କଲେ କିଛି ଲାଗୁନି ଯୋଉ ପିଲାର ପାଠରୁ ମାଇଣ୍ଡ ଥବ ସେ କୋଉ ପଟେ ପଢିବ ତାର ମନ ମାନେ ଜାଣିପାରିବନି ତମେ। ଆମେ ଆଗ କାଳେ ଆମେ କଣ ଏତେ ବହି ଫଇ କିଣୁଥିଲୁ ଯେ ସେଇ ସାଙ୍ଗସାଥି ସେଇ ଇଏ ଇଏ କୁ ଏବେ ତ ସବୁ ମାନେ- ଟିଉସନ ଦି, ଦି ଟା ଟିଉସନ ଦଉଚନ୍ତି ଦି ମାନେ ଘରେ ଗାଇଡ କରୁଚନ୍ତି ତଥାପି ସେ ଛୁଆ ମାନେ ହୋଉନାହାନ୍ତି ଯୋଉଆକୁ ସେଇଆ। ବରଂ ପ୍ରାଇଭେଟ ଚାଇଙ୍କି ହଁ ନାଇଁ ଇଏ ଓଡ଼ିଆରେ।
ଅ ହ।
ହଁ, ପାଠ ସବୁଠି ଅଛି ସେ ଓଡିଆରେ ବି କଣ ଚାକିରି ମିଳିବନି ସବୁଠି ଚାକିରି ମିଳିବ?
ହଁ, ପଢ଼ିତେ ହେଲା। ଆ ଛୁଆ ମାଇଣ୍ଡ ଏଇନା ଏଇନା ବି ଛୁଆ ମାଇଣ୍ଡ ଟା କଣ ପାଠରେ ଯିବ କି? ସେ ଫାଇପ୍ କ୍ଲାସ ପାର ନହେନେ ସିକ୍ସ ସେଭେନ ନ ହେଲା ପର୍ଯ୍ୟନ୍ତ ସେ ମାଇଣ୍ଡ ରେ ତାଙ୍କର ପାଠ ପଶିବନି। ଭାରି ମାନେ କ୍ରିଟିକାଲ ତାଙ୍କ ପାଠ ସବୁ ଏଇନା ଆଗୁରୁ ହେନେ ପାଠ ଟିକେ ସହଜିଆ ଦୋଉ-
ହୁଁ, ହଉ ମୁଁ ରଖୁଛି ଆଁ ମୁଁ ଟିକେ ଯାଉଚି ତ। ମସଲା ପୋଡି ଯାଉଚି ଆଚ୍ଛା ହଉ।
ହଉ।